ହାଲୋ।
ଶୁବୁଛି। କଣ କରୁଛ?
କଣ କରିବି ଶୋଇଛି ଆଉ
ଖାଇ ପି ସାରିଲଣି।
ହଁ ଖାଇ ସାରିଲିଣି। ଖାଇଲି ରୁଟି ଡାଲମା ହେଇଥିଲା ଖାଇଲି।
ଅ ହ। ଆଉ ଶୋଇବ କେତେବେଳେ?
ଶୋଇବି ଆଜି ଏଗାରଟା ବେଳେ ଶୋଇବି।
ହଁ।
ଦିନରେ ଶୋଇ ପଡିଥିଲି ନିଦ ଜମା ନାହିଁ। ଦେହଟା ଭଲ ଲାଗଉନଥିଲା ଶୋଇ ପଡିଥିଲି।
ଓହୋ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ସମ ଆଜି ଗରମ ହଉଛି। ଛାତରେ ଯାଇ କିି ସୋଇ ଛନ୍ତି। ଟିଭି ଦେଖୁଛନ୍ତି ଛାତରେ ଶୋଇଛନ୍ତି। ପଦାରେ ବୁଲୁଛନ୍ତି।
ହୁଁ ଆମର ବି ଜୋର ଗରମ ହଉଛି ମୁଁ ବି ଛାତ ଉପରେ ବୁଲୁଛି।
ହୁଁ।
ଆଉ?
ଖାଇସାଇଲଣି?
ନାଁ ଖାଇନି ଏଇ କଥା ହେଇସାରେ ଖାଇବି ଆଉ
କଣ ଖାଇବ?
ଖାଇବାକୁ କଣ ହେଇଛି ଜାଣିନି ମୁଁ ଭାତ ଖାଇବି। ରୁଟି ହେଇଥିବ ମୁଁ ରୁଟି ଖାଇବିନି। ଭାତ ସହିତ ପୋଟଳ ଭଜା ହେଇଛି। ପଖାଳ ଖିଆ ହବ ସଜ ପଖାଳ।
କାଲି ମୁଁ ପୋଟଳ ଭାଜିଥିଲି ବଢ଼ିଆ ଲାଗୁଥିଲା।
ହଁ। ପଠେଇଲନି ଟିକେ ଆମ ପାଖକୁ ପାର୍ସଲ କରିକି।
ଏଥରକ ପଠେଇଦେବି ଆଉ।
ଏକା ଏକା ଖାଇଦେଲ ମନେ ପଡି଼ଲାନି ଆମ କଥା।
ମନେ ପଡ଼ିଲା ଯେ ହେଲେ ଦେଇପାରିବିନି ନା ସେଥିଲାଗି ଭାବିକି ଖାଇଦେଲି।
ଓ ହୋ କାଲି କେତେବେଳେ ଦିନରେ ନା ରାତିରେ ଖାଇଥିଲ?
କାଲି ରାତିରେ ଭାଜା ହେଇଥିଲା।
ହୁଁ ହୁଁ। ଆଉ ତମକୁ ଖରା ଦିନ ଟା ଭଲ ଲାଗେ?
ଖରାଦିନ ଟା ନା ମତେ ଶୀତ ଦିନ ଟା ଭଲ ଲାଗେ।
ଶୀତ ଦିନ କଣ ପାଇଁ ଭଲ ଲାଗେ?
ଶୀତ ଦିନ ଟା ପଛକେ ଶୀତ ହଉ ସ ସକାଳୁ ଉଠିକି ଘୋଡ଼େଇ ପୋଡେ଼ଇ ଘୋଡେଇ ଯ ଘୋଡ଼େଇ ପଡ଼ିଥିବା ଆଉ ଶୋଇବା ଟା ବି ଘୋଡ଼େଇ ହେଇକି ଶୋଇଲେ ସିଏ ବି ଶାନ୍ତି ଲାଗେ ଜିନିଷ ଆମର ଯୋଉଟା ଥରେ ରୋଷେଇ ହେଇଥାଏ ସେଇଟା ରାତି ପର୍ଯ୍ୟନ୍ତ ବି ରଖିକି ଖାଇ ହୁଏ।
ହଁ ହଁ।
ତାପରେ ଶୀତରେ ଶୀତରେ ଖରାରେ ବସିଲେ ବି ବହୁତ୍ ବଢ଼ିଆ ଲାଗେ। ସବୁଆଡ଼େ ବି ବୁଲିବାକୁ ଯାଇପାରନ୍ତି ସବୁ ଜାଗାକୁ। ଖରାଦିନେ ନା କୁଆଡେ ବୁଲିବାକୁ ଯାଇ ହଉଛି ନା ଘରେ ଖାଇ ହଉଛି। ନା ଜିନିଷ କିଛି ଭଲରେ ରହୁଛି।
ଶୀତଦିନେ ଶୋଇବା ଟା ପୁରା ଶାନ୍ତି ଆଉ ସକାଳୁ ଉ ଉଠିବାଟା ଟା ବେଶୀ କଷ୍ଟ।
ସକାଳୁ ଉଠିକି କାମ ଫାମ କାମ କଲେ ଏତେ କ ଲାଗେ ନା। କଷ୍ଟ ଲଗେନା।
ନା ନା ଯେତେ ମାନେ ସୂର୍ଯ୍ୟ ଟା ଉଦୟ ହେଲା ପରେ ଶୀତ ଟା ବେଶୀ ଲାଗେ କିନ୍ତୁ ସୂର୍ଯ୍ୟ ଉଦୟ ପୂର୍ବରୁ ଯାଇ କି ଗାଧେଇ ପଡ଼ିବ ଜମା ଶୀତ ଲାଗିବନି ହୁଁ।
ଖରାଦିନେ ନଈ ପାଣିରେ ଗାଧୋଇବା ମଜା ଅଲଗା।
ହଁ ତମେ ଆଡେ଼ ନଈ ଅଛି?
ହଁ ଅଛି ପାଖାପାଖି।
ହୁଁ ଗାଧୋଇବାକୁ ଯାଅ କେବେ?
ହଁ ଯାଇଥିଲି ଆମ ବଡ଼ ମା ଜଣେ ମରି ଯାଇଥିଲେ ଯାଇଥିଲୁ।
ଓହୋ ସେ ଅଣସୁଧିଆରେ ଯାଅ ଖାଲି ଆଉ।
ହୁଁ ହୁଁ ନା ଅନ୍ୟବେଳେ ଯାଇନୁ ନା।
ହୁଁ ଆମେ ବି ସେଇ ପାଖାପାଖି ଯା ନଈଟା କିନ୍ତୁ ଟି କିଏ ମାନେ ଦୂର ଆଉ। ଏତେ ବାଟ କିଏଯିବ ଏଇଠି ଟ୍ୟୁୟଲ ଟାଇପ ଅଛି ଗାଧୋଇ ପଡିଲେ ଭଲ ଲାଗିବ ଆଉ। ଆଉ
ହୋଉ।
ଆଜି ତମ ଆଡେ ଖରା ହଉଚି ନା ବର୍ଷା?
ନା ଆଜି ଖରା ହେଇନି ନା ନା ଖରା ହେଇଛି କିନ୍ତୁ ବର୍ଷା ହେଇନି।
ହୁଁ ଗରମ ଟା ହଉଛି ଜୋରେ ତାହେଲେ?
ହଁ ଗରମଟା ହଉଛି।
ହଁ ଗରମ ତ ଜୋରେ ହଉଛି, ଏଇ ଛା
ତଳଟା ଥଣ୍ଡା ରହୁଛି ନା, ଖରାଟା ହେଲା ବେଳକୁ ତାପ ଉଠୁଛି ଆଉ।
ଛାତ ଉପରେ ବୁଲିଲା ବେଳକୁ ଭଲ ଲାଗୁଛି, ଟିକେ ପବନ ଟିକେ ଟିକେ ଦଉଛି ଅବସ୍ୟ କିନ୍ତୁ ଭଲ ଲାଗୁଚି।
ହଁ।
ଖରାଦିନେ ଛାତ ଉପରେ ବୁଲିବାର ଯୋଉ ମଜା ରାତିରେ
ଛାତ ଉପରେ ଶୋଇବା ମଜାଟା ବି ଆହୁରି ବଢିଆ।
ଆଁ ତମେ ଶୁଅ ଛାତ ଉପରେ? କୋଉଠି ଘରେ ନା
ଘରେ।
ଓହୋ କାଲି ଟିକେ ବର୍ଷା ହେଇଥିଲା ନା?
ହଁ ଗରମ ହଉଛି ବୋଲି ଝରକା ଝରକାକୁ ଖୋଲା କରିଦେଲା ବେଳକୁ ମଶା କାମୁଡୁଛି।
ହୁଁ କାଲି ରାତିରେ ଲାଇନ ନଥିଲା କି?
ଲାଇନ ରହିଲେ ବି ପବନ ଗୁଡାକୁ ମଶାକୁ ଡରୁନାହାନ୍ତି।
ଓହୋ ହୋ। ଆମର ଲାଇନ ଥିଲେ ଏତେ ମଶା ଜଣା ପଡେନି, ପୁରା ସୁନ୍ଦର ନିଦ ହେଇଯାଏ। କିନ୍ତୁ ସେଦିନ ଗୋଟେ ଦିନ ଲାଇନ ପଳେଇଲା ଠିକ ମୁଁ ଶୋଇନଥିଲି। ଥିଲି ସେଦିନ ଦିନରେ ଶୋଇପଡ଼ିଥିଲି ବୋଲି ଶୋଉ ଶୋଉ ବାରଟା ହେଇଗଲା, ଗୋଟେ ସାଙ୍ଗ ଟା ମେସେଜ କରିଥିଲା, ସେଇ ସ୍କୁଲ ସାଙ୍ଗ ଭୋଜି ଦିନ ତ ଏମିତି କଥା ହଉ ହଉ କହିଲା କି ପୁଣି ସେ ସିହା ରହୁଛି ହାଇଦ୍ରାବାଦ କହିଲା ହଉ ଗଲେ ଭୋଜି କରିବା ଆଉଥରେ ଆଉ। ଏମିତି ତା ସହିତ ମୁଁ ଷ୍ଟାଟସ ଦଉଥିଲି ନା, ସେ ଷ୍ଟାଟସ ଦେଖି ଦେଇକି ମେସେଜ କଲା। ଆଉ ସାଙ୍ଗେ ସାଙ୍ଗେ ତ ଅନଲାଇନ ଥିଲି ଯୋଉ ତାର ଆନ୍ସର ଟା ଦବାକୁ ପଡିବନା, ତ ତା ସହିତ ଟିକେ କଥା ହଉ ହଉ ହେଇଗଲା ସାଢେ ବାରଟା। ସାଢେ ବାରଟା ରୁ ଜଷ୍ଟ ତାକୁ କହିଲି କି ନିଦ ଲାଗୁଛି ଶୋଇବି, ଫୋନ ଟାକୁ ଥୋଇ ଦେଇଚି ଶୋଇବି ବୋଲି ଲାଇନି ପଳେଇଲା। ଆଉ ଆସିଲାନି, ମଶା ଯୋଉ କାମୁଡ଼ିଲା ଚିଡି ଚିଡି ଲାଗିଲା ଖାଲି ମଶା ଧୁ ପାଣିକି ଲଗେଇଲି। ତାପରେ ଯାଇକି ଶୋଇଲୁ।
ହୁଁ।
ତଥାପି ଲାଇନି ଆସିନଥିଲା ଦିଟା ଦିଟା ପର୍ଯ୍ୟନ୍ତ ନିଦ ହେଲାନି ଖାଲି ମଶା କାମୁଡ଼ିଲା। ମଶା ପୁଣି ଯୋଉ ହାତର ଯୋଉ ପାପୁଲି ଯୋଉଟା ଆମର ସେଇଟାକୁ କାମୁଡିଦବ ସେ ଜାଗା ଟା ବେଶୀ କଷ୍ଟ ହୁଏ, ମାନେ ମଶା ଟା କାମୁଡି ଦେଲେ କୁଣ୍ଡେଇ ହୁଏ ନା ବେଶୀ ମାନେ କେମତି ଗୋଟେ ଲାଗେ।
ହୋଲି ଖେଳନା ତମେ?
ହଁ ହୋଲି ଖେଳ ଟା ଏ ମାନେ ଭଲ ଲାଗେ କିନ୍ତୁ ଛୋଟ ବେଳେ ଏତେ ବି ହୋଲି ଖେଳେନି ଦେହ ଖରାପ ହେଇଯାଏ ବୋଲି, ବଉ ହୋଲି ଦିନ ମତେ କହିବ ଘରୁ ବାହାରେନି। ଆଉ ଘରୁ ବାହାରିଵୁ ମାନେ ତ ସମସ୍ତେ ହୋଲି ଲଗେଇଦେବେ। ଆଉ ଏବେ ହଷ୍ଟେଲରେ ରହୁଥିଲୁ ଖେଳୁଥିଲୁ ହୋଲି। ହଷ୍ଟେଲରେ ତ ଆମର ବଢିଆ ସେ ହୁଏ ପୁରା ସକାଳୁ କରିଦେବେ। ଉପମା ଆଉ ଯୋଉ ଇଏ କରିଦେବେ, ମଟର ତରକାରୀ କରିକି ଦେଇଦେବେ। ତାପରେ ପଣା କରିବେ। ମାନେ ଯୋଉ ସବୁ ଫଳ ଫଳ ପକେଇକି ଦହି ନଡିଆ ସବୁ ପକ ପ୍ରକାର ଫଳ ପକେଇକି ଗୋଟେ ବଢିଆ ପଣାଟେ କରନ୍ତି, ସେଟାକୁ ପିଇ ଦେଇେଇକି ଛୁଆ ତାଙ୍କର ଖେଳେ ଏବେ ହୋଲି ପାଣି ଫାଣି ଢାଳିକି ମାଇକି ବଜେଇକି ନାଚ ଚି କି ପ୍ରା ମଜା ମସ୍ତି କରିବେ। କରି କରିକି ଦିଟା ତିନିଟା ବେଳକୁ ଗାଧୋଇ ଗୋଟେ ବେଳକୁ ପ୍ରା ସରିଯାଏ ତାପରେ ଗାଧୋଇବେ ଯାଇକି ସମସ୍ତେ ପୁରା ହଷ୍ଟେଲ ସାରା ହୋଲି ହେଇଯାଇଥାଏ। ତାପରେ ଖାଇବାକୁ ଦିଅନ୍ତି ପ୍ରାୟ ପ୍ରତିବର୍ଷ ଦହି ପଖାଳ, ଆଉ ଗୋଟେ ସାଙ୍ଗରେ ଥାଏ ଛୁଇଁ ଭଜା। ବଢି ଚୁରା ଟାତ ଥିବ, ଆଳୁ ସିଝା ଥିବ ଗୋଟେ। ପିଆଜ ଫିଆଜ ବି ଦେଇ ଦିଅନ୍ତି। ଆଉ ଗୋଟେ କଣ ଯୋଉ ଖ ଆଚାର ଦିଅନ୍ତି, ମିଠା ଆଚାର ଗୋଟେ ଦିଅନ୍ତି। ସେ ଖାଇ ଦେଇକି ସମସ୍ତେ ପୁରା ଶାନ୍ତିରେ ଶୋଇପଡନ୍ତି। ବଢିଆ ସେ ପାଳନ ହୁଏ ହଷ୍ଟେଲରେ। ଆଉ ଗାଁ ରେ ବି ସେମିତି ହୋଲି ଖେଳୁଛେ, ସାଙ୍ଗମାନେ ମିଶିଲେ ଖେଳୁ, ନହେଲେ କେବେ କେବେ ଖେଳୁନା ଏମିତି ଆଉ।
ହଁ।
ତମେ ଖେଳ ବୋଲି?
ହଁ ମୁଁ ବହୁତ ଖେଳେ।
ଭଲ ଲାଗେ ହୋଲି ଖେଳିବାକୁ?
ହଁ ମତେ ବଢିଆ ଲାଗେ।
ହଁ, କାଆ ସହିତ?
ଭଲସେ କରବ, ଆମର ଗାଁ ବୁଲିକି ଥାଳି ରେ ସବୁ କଲର ନେଇକି ଗାଁ ବୁଲିକି ସବୁ ବଡ ମାନଙ୍କ ଦେହରେ ଛୁଆ ମାନଙ୍କ ଦେହରେ ଲଗାଯାଏ, ଭାଉଜ ସବୁ ହୁଏ, ମିଶିକି ସବୁ ଖେଳୁ ଭଲ ଲାଗେ।
ହଁ, ମିଶିକି ଖେଳିଲେ ହୋଲି ଟା ଭଲ ଲାଗିବ। ଆଉ ହୋଲି ଖେଳିଥିବ ମାନେ ତା ପର ଦିନ ନିହାତି ଦେହଟା ଖରାପ ହେଇଯାଇଥିବ। ଯେଉ ହୋଲି ରଙ୍ଗରେ। ନା ବେଶୀ ଅବିରଟାରେ ଖେଳିଲେ ଏତେ ବି ମାନେ କିଛି ହୁଏନି। ଯୋଉ ମୁଣ୍ଡ ଫଟା ରଙ୍ଗ ଗୋଟେ ଲଗେଇ ଦିଅନ୍ତ ନ୍ତି, ଆଉ ପାଣିରେ ପୁରା ଓଦା ହେଇକି ଭିଜି ଯାଆନ୍ତି, ସେଇଥିରେ ବେଶୀ ଥଣ୍ଡା ହେଇଯାଏ।
ହଁ।
ଆଉ। ଏବେ କଣ କରିବ, ଛୁଆ ସବୁ ହଁ ଝିଅର ଟିକେ ଗୀତ ପସନ୍ଦ କି?
ହୁଁ।
ଗୀତ, ନାଚ ଶିକୋଉନ ଝିଅକୁ।
ସେ ଏଠି ଏଠି କିଛି ସୁବିଧା ନାହିଁ। ସେଥିଲାଗି କିଛି ଶିଖି ପାରୁନି ଆଉ।
ଉଁ ହୁଁ ପାଖାପାଖି ଗୋଟେ ମାନେ ଶିକ୍ଷା କୁ ରହିଲେ ଗୀତ, ନାଚ ଯୋଉ ଇଏ
ଛୁଆଙ୍କୁ ଆରାମସେ ଶିଖେଇ ହୁଅନ୍ତା।
ହୁଁ ହୁଁ।
ଆଉ ଦୂର ହେଲେ ଛୁଆ ଯିବେ କେମିତି।
ହଁ।
ଝିଅ ଖାଇସାଇଲାଣି?
ହଁ ଖାଇକି ଉଠଲା।
ଖାଇକି ଉଠିଲା। ସେ କଣ ଖାଇଲା ରୁଟି?
ସେ ରୁଟି ଡାଲମା।
ଓ ହୋ। ହୋଉ ଆଉ ଯାଅ ଶୋଇପଡିବ। ମୁଁ ଯାଉଚି ଖାଇବି।
ହୋଉ।